କଣ ଭଲ ଅଛନ୍ତି?
ହଁ ଭଲ ଅଛି।
ମାନବ ଆମର ଏପଟେ ବୃଷ୍ଟିପାତ ଏମିତି ହଉଛି ଯେ ଛୋଟ ଛୁଆ ମାନେ କଣ କରୁଛନ୍ତି କହିଲେ ଛୋଟ ଛୋଟ ବାଳକ ବାଳିକା ମାନେ ସବୁ ଆସିକି ବୃଷ୍ଟିପାତରେ ଓଦା ହଉଛନ୍ତି। ଓଦା ହେଇକି ଗୀତ ଗାଇକି ନାଚୁଛନ୍ତି ଆଜ୍ଞା
ସେଇ ତ ତାଙ୍କର ଗୋଟେ ଉଁ ଗୋଟେ ଗୋଟେ ତାଙ୍କର ଖୁସି ଆଉ ଆଉ କଣ?
ସେ ତାଙ୍କୁ ଦେଖିକି ମୋର ପିଲା ଦିନ କଥା ମୋର ବହୁତ ମନେ ପଡିଗଲା
ଆଉ ପିଲାଦିନ କଥା ଶୁଣନ୍ତୁ ଆଉ ପଖାଳ ଖାଇଛନ୍ତି ନା ପଖାଳ
ପଖାଳ କିଏ ନ ଖାଇଥିବ ଆପଣ ଓଡିଶାରେ ଯଦି ରହୁ ଯେମତି ଓଡିଶା ବାସୀ ହେଇକି ଆପଣ ପଖାଳ ନ ଖାଉଥିଲେ ଆପଣ ଓଡିଶାାରୁୁ ବାହାରି ଯାନ୍ତନ୍ତି।
ପଖାଳ
ପଖାଳରେ ବନ୍ଧୁ ପ୍ରଥମ ଖାଦ୍ୟ ହଉଛି ପଖାଳ ରେ ଶାଗ ଭଜା ବୁଡି
କାହିଁ କହିଲେ, ମୁଁ ଏଠି ବସିଛି। ତ ମୁଁ ଶାଗ ଗଛକୁ ଦେଖିଲି ସଜନା ଶାଗ ଗଛ ମୋର ମନେ ପଡିଗଲା ପଖାଳ କଥା
ଓହୋ କୁହନ୍ତୁନି କୁହନ୍ତୁନି, ପଖାଳ ଭାତ କ ଶାଗ ଭଜା, ସେ ତେଣିକିି ବିଭିନ୍ନ ପ୍ରକାର ଶାଗ ତ ଆମ ଓଡିଶାରେ ଅ ଅଛି ଯେମିତି କିି ଓ କୋଶଳ ଶାଗ ଅଛି, ସୁନସୁନିଆ ଶାଗ ଖଡା ଶାଗ, ସଜନା ଶାଗ, କଳମ ଶାଗ, ପାଳମ ଶାଗ ଆଜ୍ଞା ବିଭିନ୍ନ ପ୍ରକାର ଶାଗ ଆପଣ ଯୁଆଡୁ ଯାହା ଖାଇପାରିବେ, ଆଉ ତା ଦେହରେ ଏଇ ଯୋଉ ଆମର ବଢି ଚୁରା ରସୁଣ ଟିକେ ଲଙ୍କାଟିକେ ପଡିକି ସେ ଯୋଉ ବଢି ଚୁରା ହେଇଥିବ ଓ ହୋ।
ଆଉ ସବୁ ପୋଡା ପୋ ଚୁଲି ରେ ପୋଡା ପୋଡି ଜିନିଷ ସବୁ
ଆଜ୍ଞା ଆଜ୍ଞା, ବାଇଗଣ ପୋଡା ଚକଟା ହେଇଥିବ ମାନେ ବିଲାତି ହେଇଥିବ, ତା ଦେହରେ ଟିକେ ଧଣିଆ ଚକଟା ହେଇଥିବ। ବଝିଲେନା ଧଣିଆ ପତ୍ର ଓ ହୋ ମାନ୍ଧବୀ କଣ କହୁଛନ୍ତି ଆପଣ, କହିଦେଲେ ଯେ ମତେ ଭୋକ ହେଇଗଲା ମୁଁ କଣ କରିବି ଆଉ, ଆଉ ନ ଖାଇଲେ ହବନି ଆଜି ପଖାଳ
ଆମ୍ବୁଲ ଝୋଳ।
ଅହ ବାନ୍ଧବୀ ସେ ଆମ୍ବୁଲ ଝୋଳ କଥା କଥା କାହିଁ କହୁଛନ୍ତି? ଆମ୍ବୁଲ ଝୋଳ ନହେଲେ ଆମର ତେନ୍ତୁଳି ଥାଏ ତେନ୍ତୁଳି ଖଟା ହୁଁ ସିଏ ଚକଟା।
ଲେମ୍ବୁ।
ଆଜ୍ଞା, ଆଉ ଯଦି ଆଇଁଷ ବାର ଥାଏ, ପଖାଳରେ ଶୁଖୁଆ ଯୋଉଟା ଥାଏ, ଶୁଖୁ
ହୁଁ ହୁଁ ଶୁଖୁଆ ଭଜା, ମାଛ ଭଜା।
ଆଜ୍ଞା, କଣ କହିବେ ବନ୍ଧୁ ଆମର ବାନ୍ଧବୀ ଆମର। ମାନେ ଓଡିଆ ସଂସ୍କୃତି ଆ ପରମ୍ପରରେ ଆମର ଖାଇବାର ଯୋଉ ମଜା, ସେଇଟା କେବଳ ଓଡିଆ ମାନେ ହିଁ କେବଳ ଜାଣେ।
ହଁ ସେଥିପାଇଁ ତ ଗୋଟେ ପଖାଳ ଦିବସ ଗୋଟେ ଆମର ଯେମତିକି ହୋଲି ପରେ ପରେ
ଆମର ହଁ ପଖାଳ ଦିବସ ପଡେ ଆଜ୍ଞା ଆଜ୍ଞା। ହଁ ହଁ ସେଇଟା ଓଡିଶା ବାସୀ ସମସ୍ତେ ମନାନ୍ତି। ଆଉ ମୁଁ ବି ବହୁତ ମାନେ ଅନେକ ରହିଥାଏ ମନେଇବା ପାଇଁ। ଆମର ଏଠାରେ ଅଛୁ
କଣ କଣ ଏଇଥରକ ସବୁ ବନେଇଥିଲି?
ହଁ ହଁ ମନେ ଅଛି ଆମେ ଆମର ଏଇ ଆମେ ଯୋଉଠାରେ ରହୁଛୁ ଯୋଉ ଅଞ୍ଚଳରେ ଏବେ ରହୁ ଆମର ମୋର ଜଣେ ବଡେ ଦିଦି ହେବେ, ସେ ବି ରହୁଛନ୍ତି ଆମର ଉପରେ ରହୁଛନ୍ତି। ଠିକ ଅଛି, ତ ଆମେ ସବୁ ମିଶିକି ଭାବିଥିଲୁ ମିଶେଇକି ଏକାଠି ହେଇକି ଗୋଟେ ଭୋଜି ଭଳିଆ, ପଖାଳ ଭୋଜି କରିବୁ ବୋଲି ଭାବିଥିଲୁ, ପଖାଳ ଦିବସ ଦିନ। ସେଦିନ ଆମେ କରି ଥିଲୁ, ଆମେ ତାଙ୍କର ମା ଆଉ ମୋ ମା ମିଶିକି ଦି ଜଣ ମିଶି କି ଆମର ସହଯୋଗ ସାହାଯ୍ୟ କରିଥିଲି ଆମେ ପଖାଳ ତିଆରି କରି ଥିଲୁ, ଛୁଙ୍କ ଦେଇକି ଦହି ପଖାଳ ଯୋଉଟା ଛୁଙ୍କ ଦେଇକି କରିଥିଲୁ, ହୁଁ। ଛୁକ ଦେଇ କରିଥିଲୁ, ଆଉ କରିଥିଲୁ ଶାଗ ଭଜା ଶାଗ ଭଜା ବିଭିନ୍ନ ପ୍ରକାରର ଶାଗ ହେଇଥିଲା।
ଆଛା।
ତାଙ୍କର ସଜନା ଶାଗ, କଳମ ଶାଗ, ପାଳଙ୍ଗ ଶାଗ, ଏମିତି ହେଇଥିଲା। ଆମର ହେଇଥିଲା ନେଉଟିଆ ସାଗର ବେସର ବୁଝିଲେ, ନେଉ ଯୋଉ ଖଡା ଖଡାର ବେସର ହେଇଥିଲା ଖଡ଼ା ଶାଗ ର ବେସର କରିଥିଲେ, ଆଉ ମାଛ ଭଜା ହେଇଥିଲା, ବଢି ଚୁରା ହେଇଥିଲା। ଆଉ ଭେଣ୍ଡି ଆଳୁ କୁ ଭଜା କରିଥିଲେ। ହୁଁ ଆଉ ଆଳୁ ଭର୍ତ୍ତା ହେଇଥିଲା, ବିଭିନ୍ନ ପ୍ରକାର ଏମିତି। ହେଇଥିଲା ଦଶ ପନ୍ଦର ପ୍ରକାରର ଶାଖା। ତା ସହିତ ପଖାଳ ଦେଲେ ଆଉ ସେଦିନର ଖାଇବା ମନେ ରହିଛି ମୋର, ଯୁଗ ଯୁଗ ପାଇଁ ମନେ ରହିଯିବ, ଆପଣ କଁ ଖାଇଥିଲେ ଆପଣଙ୍କର ପାଳନ ହେଇଥିଲା ତ?
ହଁ ଆମର ବି ପାଳନ ହେଇଥିଲା। ଆମେ ଉଁ ଯେମତିକି ପୋ ଆ ମମ୍ ବ ଆ ଉଁ ଯେମତି ଆପଣ କହିଲେ କି ଘର ପାଖର ଦି ଉଁ ଭଉଣୀ ଜଣେ ବଡ ଭଉନୀ ତାଙ୍କ ସହିତ ମିଶିକି ଖାଇଥିଲେ ଆମେ ସେମତି ଆମ ପରିବାର ମିଶିକି ଖାଇଥି ଲୁ ମୋ ମା ଆଉ ମୋ ବଡ ଭାଉଜ ମୋ ବଡ ଭଉଣୀ ଭାଇ ଆଉ ମୁଁ ମିଶିକି ଖାଇଥିଲୁ ମୁଁ ତ ନଥିଲି ଟିକେ ପାଠ ପଢିଆକୁ ପଳେଇଥିଲି ବିଦ୍ୟାଳୟ ପଳେଇ ଥିଲି। ମୁଁ ତ ଆସିକି ଉଁ ମତେ ସ ସେ ଯୋଗାଯୋଗ କରିକି କହିଲେ କି ଆସ୍। ଜଲଦି ପଳି ଆସେ ଖାଇବୁ ତ ମୁଁ ଆସିଲା ବେଳୁକୁ ଦେ ଖିଚି ସବୁ ପ୍ରସ୍ତୁତ ହେଇଯାଇଚି ଯେମତିକି ଦହି ପଖାଳ କହିଲେ। ଦହି ପଖାଳ ତାଧେରେ ଉଁ ଆଳୁ ଭର୍ତ୍ତା ତାପରେ ବାଇଗଣ ଭର୍ ତା ଆଉ ଦହି ବାଇଗଣ ଆଉ ମା ଛ ସେଦିନ ତ ଆମିଷବାର ଥିଲା। ତ ମାଛ ଭଜା ଆଉ ମାଛ ବେସର ଛୁଇଁ ଭଜା। ଆଉ ଆଚାର ବଡିଚୁରା ଆଉ ଶାଗ ଭଜା। ଆଉ ସବୁ କଣ ଛତୁ ଭଜା।
ଆଜ୍ଞା ଆଜ୍ଞା।
ତ ଆଉ କଁ ଇନ୍ତି ହେଇଥିଲା ସବୁ ଆମ୍ବୁଲ ଝୋଳ।
ନାଇଁ ନାଇଁ ଆମର ହଁ ସ ଏଇ ଦେଖ ଏଇ ପଖାଳ ଯୋଉଟା ଏଇଟା ପୁରା ସାରା ବିଶ୍ଵରେ ଏଇଟା ପ୍ରସିଦ୍ଧ ଆମ ଓଡିଶାଟା ଅ ସ୍ଵୟଂ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସହିତ ପଖାଳ ପାଇଁ ମଧ୍ୟ ପ୍ରସିଦ୍ଧ ଆମର ଓଡିଶାଟି ହୁଁ ଯୋଉମାନେ ବି ବାହାରୁ ପ୍ରଦେଶରୁ ଯୋଉମାନେ ବି ଆସନ୍ତି ପ୍ର ସମସ୍ତେ ଭାରତୀୟ ହୁଅନ୍ତୁ ବା ଅନ୍ୟ କୋଣସି ବାହାରୁ ଆସନ୍ତୁ ସେମାନେ ସବୁ କଁ କରନ୍ତି ଆଗ ଭ୍ରମଣ କରିବାକୁ ଆସିଥିଲେ ଆଗ ପ୍ର ପ୍ରଥମେ ପଖାଳ ସେମାନୁଙ୍କୁ ଦିଆଯାଏ। ଅତିଥି ଭାବରେ ଆମେ ସେମାନଙ୍କୁ ପଖାଳ ବ ଆଗ ପ୍ରଦାନ କରୁ।
ହଁ।
ତ ସେମାନେ ମାନେ ସବୁଆଡେ ଆମର ପ୍ର ପଖାଳ ପ୍ରସିଦ୍ଧ।
ହୁଁ।
ଆପଣଙ୍କୁ କେମିତି ଲାଗେ ଆମର ନିଜର ଯୋଉ ଆମେ ଯୋଉ ଅଞ୍ଚଳରେ ଆମେ ଯୋଉ ରା ଜ୍ୟେରେ ରହୁଛୁ ଆପଣଙ୍କ ରାଜ୍ୟକୁ ନେଇ ଆପଣ କେତେ ଗୌରବ ଅନୁଭବ କରନ୍ତି ଆଉ
ମୁଁ ବହୁତ ମୁଁ ବହୁତ ଖୁସି କି ମୁଁ ଉ ଓଡିଶାର ଓଡିଶାରେ ମୁଁ ଜନ୍ମ ହୋଇଛି। ତ ଆମେ ଉଁ ଓଡିଶାରେ ମୁଁ ଜନ୍ମ ହେଇଚି ପୁଣି ଓଡିଆ ଘରେ ଜନ୍ମ ହେଇଚି। ତ ଉଁ ସେଥିଲାଗି ମତେ ଖୁସି ଲାଗେ ମୁଁ ସବୁ ଆମ୍ ଯେମତିକି ଆମର ପର୍ବପର୍ବାଣୀ ବିଷୟରେ ଆମେ ଆଲୋଚନା କରିଥିଲୁ ସବୁ ପର୍ବପର୍ବାଣୀ ବିଷୟରେ କିଛି ନା କିଛି ଜାଣିଚି ଉଁ ଆଉ ସବୁ ଓଡିଆ ଖାଦ୍ୟ ସବୁ ଖାଇଚି ଆଉ ଜାଣିଚି ଆଉ ମତେ ଯେତେବେଳେ ବି ଯିଏ ଯା ପ ଚାରିବ ମୁଁ ସବୁକିଛି କହିପାରିବି କାରଣ ମୁଁ ଓଡିଆ ଛୁଆ ତ ମୁଁ ନି ଜେ ଗର୍ବ ଉଁ ଅନୁଭବ କରେ କି ମୁଁ ସବୁଥିରେ କୋଉଥିରେ ଆମେ ପଛେଇବାନି। ସବୁଥିରେ ଆମେ ଆଗୁଆ ରଇବା ଏସବୁ ଜିନିଷ ମତେ ବୋହୁତ ଖୁସି ଲାଗେ।
ଯୁ ଆଉ ରହିବୁ ବି ଭଗବାନ୍ ଶ୍ରୀ ଜଗନ୍ନାଥଙ୍କ କୃପା ଯେହେତୁ ଆମ ଉପେରେ ରହିଚି ତ ଆମେ କେବେ ବି ବ ଆପଣ କ ମାନେ ଆଶା କରୁଛୁ ଯେ ଆମେ କେବେ ବି ପଛଘୁଞ୍ଚା ଦେବାନି କୋଣସି ଆମର ଏ ଓଡିଶାର ବୋହୁତ ସାରା ବୀରଭୂମି ବା ଯୋଉ ବୀରପୁତ୍ର ରହି ଯାଇଛନ୍ତି ଯେଉଁମାନେ ତବୁକି ଓଡିଶାକୁ କଁ ସ୍ଵାଧୀନ୍ କରିବା ପାଇଁ ଆମର ଭାରତକୁ ବ୍ରିଟିଶମାନଙ୍କ ତରଫରୁ ସ୍ଵାଧୀନ କରିବା ପାଇଁ ଲଢି ଯାଇଛନ୍ତି ନିଜର ର ତ ଦେଇ ଯାଇଛନ୍ତି ଓଡିଶାର ଯେମିତି ବହୁତ ବୀରପୁତ୍ର ରହିଯାଇଛନ୍ତି। ଅବିର କନ୍ୟା ମଧ୍ୟ ରହିଯାଇଛନ୍ତି ଝାନ୍ସୀ ରାଣୀ ହୁଅନ୍ତୁ। ହଁ ମୋର ବୀରପୁତ୍ର ଲକ୍ଷ୍ମଣ ନାୟକ ହୁଅନ୍ତୁ। ସମସ୍ତେ ଏଇଭଳିଆ ସବୁ କେତେ ସମସ୍ତେ ଅଛନ୍ତି ଯୋଉମାନେ ସବୁ ଆମର ଦେଶ ପାଇଁ ଆମ ନିଜ ରାଜ୍ୟ ଓଡିଶା ପାଇଁ ନିଜର ଜୀବନ ଦେଇ ଦେଇେଇଛନ୍ତି ହୁଁ। ଆଉ ସେମାନଙ୍କ ପାଇଁ ଆଉ କଣ ହିଁ କହିବା ଆମେ ସେମାନଙ୍କୁ ଅ ମନେ ପକେଇକି ସେମାନଙ୍କୁ ସମ୍ମାନ ଦବା ଛଡା ଆମେ ବର୍ତ୍ତମାନ ତ କରି ପାରୁନାହାନ୍ତି କିଛି ଆମେ ଚେଷ୍ଟା କରିବା ସେମାନଙ୍କ ଭଳି ଆମର ଅନୁଦାନ ରହୁ। ଆମେ ବି ଆମର ଦେଶ ଆଉ ଆମର ରାଜ୍ୟ ପାଇଁ ସେତିକି ଅନୁଦାନ କରିପାରୁ ଆମେ। ସେତିକି ବଳିଦାନ ଆମେ କରିବା। ଆମର ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ଆମେ ସେତିକି ଦେଇପାରିବା ଆମର
ତାଙ୍କ ଭଳିଆ ତ ହେଇପାରିବାନି କିନ୍ତୁ କରିବାକୁ ଚେଷ୍ଟା କରିବା ଆଉ।
ଚେଷ୍ଟା କରିବା। ହଁହଁ ବନ୍ଧୁ ଆପଣ କଣ ଏଇନା ବର୍ତ୍ତମାନର ଯୋଉ ପାଗ ରହିଛି। ଆପଣଙ୍କୁ ମାନେ ଘର ଘର ମାନଙ୍କରେ ଯେମିତି ଖେଳନ୍ତି ସମସ୍ତେ। ତାସ ସ୍ପଟି ଯୋଉଟା ଲୁଡୁ ହଉ।
ବାସ୍ ଆମେ ବି ଖେଳୁ। ବହୁତ ଭଲ ଲାଗେ ବହୁତ ସୁନ୍ଦର ଲାଗେ। ସେଗୁଡ଼ା ଖେଳିବାକୁ ଘର ଲୋକଙ୍କ ସହିତ। ତ ଆମ ଘରକୁ ଘରେ ଆମେ ଖେଳୁ ସମସ୍ତେ ମିଶିକି ଖେଳୁ। ଉଁ ତ ମା ଯେମିତି ମା ରହିଲେ ମା ଭଉଣୀ ଭାଇ ମିଶିକି ଖେଳୁ। ତ ବହୁତ ମଜା ବି ହୁଏ ବହୁତ ଝଗଡା ବି ଲାଗେ ସବ ତ ଏମିତି ସବୁ ଦିନ ଯାଏ। ଗା ଗୋଟେ ଭଲ ଜିନିଷ ମନେ ପକେଇ ଦେଲେ। ତ ମୁଁ ପୁଣି ଫାଙ୍କା ହେଲେ ନିଶ୍ଚିନ୍ତ ଖେଳିବି।
ଆଜ୍ଞା ହୁଅନ୍ତୁ ବନ୍ଧୁ ଏଇ ସମୟରେ ଏଇ ସବୁ ତ କରିବା ହିଁ ପଡିବ କାହିଁକି ନା ବାହାରକୁ ତ ଯାଇକି ମନ ଆନନ୍ଦ କରିହବନି ତାହେଲେ ଘରେ ହିଁ କାହିଁକି ନକ ମନ ଆନନ୍ଦ। ଲୋକ ମାନଙ୍କ ନିଜ
ଏତିକି ଖୁସି ନାହିଁ ନିଜ ପରିବାର ସହିତ ମୋ ଜାଣିବାରେ ମୋତେ ତ ବହୁତ ଭଲ ଲାଗେ। ମତେ ଯେତିକି ବାହାରେ ଭଲ ଲାଗେନି ଯଦି ଘରେ ସମସ୍ତେ ଥିବେ ମୋତେ ପରିବାର ସାଙ୍ଗରେ ସବୁବେଳେ ରହିବା ପାଇଁ ମୋତେ ବହୁତ ଖୁସି ଲାଗେ।
ଆ ଆଜ୍ଞା ଆଜ୍ଞା ସେଇଟା ତ ପରିବାରରେ ଏକାଠି ରହିବା ଆଉ ଏକାଠି ମିଶିକି ଏଇ ଖାପ ଖୁଆଇ ଚଳିବା ଖେଳିବା ସେମାନଙ୍କ ସହିତ ଖୁସି ଆନନ୍ଦରେ ରହିବାର ବି ଗୋଟେ ଅଲଗା ପ୍ରକାର ମଜା ଥାଏ। ହୁଁ ସେଇ ସବୁ ବି ବେଳେ ବେଳେ ଆପଣ କଣ ବଡ ହେଲେଣି ଆପଣ ଯେହେତୁ ଆମେ ଝିଅ ଜନ୍ମ ନେଇଛନ୍ତି।
ଯେତେ ବଡ ଦିନକୁ ଦିନ ହଉଛେ ତ ସେତେ ବେଶୀ ବେଶ ମାନେ ଦୁଃଖ ଲାଗୁଛି। ତ
କରିବା ଝିଅ
ମେ ନିଜ ଘରେ ଏତେ ସବୁ ଜୀବନ ବିତେଇକି ଅଧା ଜୀବନ ବିତେଇକି ତା ପରେ ବହୁତ ଦୁଃଖଦାୟକ।
ହୁଁ ସେ ଗୋଟେ ଦୃଷ୍ଟିରୁ ଆମକୁ ସେଇଟା ସେଇଟା ଗୋଟେ ଦୁଃଖ ଲାଗେ। କି ଖାଲି ଓଡିଶାରେ ନୁହେଁ ମାନେ ଦେଶ ଦେ ଦେଶର ପ୍ରତି କୋଣରେ ଏଇଟା ହଉଛି କି ଝିଅ ମାନଙ୍କୁ ଅ କଣ ସେମାନେ ମୋ ନିର୍ଭରଶୀଳ ହେଲା ପରେ ମଧ୍ୟ ସେମାନେ ବାହା ହେଇକି ତାଙ୍କ ନିଜ ଘର ଛାଡିକି ଅନ୍ୟ ମାନେ ତାଙ୍କର ସ୍ଵାମୀଙ୍କ ଘରକୁ ଯିବାକୁ ପଡୁଚି ସେଇ ଗୋଟିଏ ଜିନିଷ ଟିକେ କିଏ ଏପଟ ସେପଟ ମାନେ ଟିକେ ଦୁଃଖ ଦଉଚି ନହେଲେ ଆଉ ଆମର କୌଣସି ବି ଅସୁବିଧା ଆଉ ରହୁନି ନାଇଁ।
ବାନ୍ଧବୀ। ବହୁତ ସୁନ୍ଦର ଲାଗିଲା ଆମେ ପଖାଳ ବିଷୟରେ ଆଲୋଚନା କଲେ ତ ଆମ ଓଡିଆ ପରମ୍ପରା ବିଷୟରେ। ତେଣୁ ପୁଣି କେବେ ପୁଣି କଥା ହବା।
ଆଜ୍ଞା ମତେ ବି ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।